ହାଲ
ହଁ ଭାଇ କୁହ।
ଭଗନୀ ଭଗିନୀ ଶୋଇପାଇଲେଣି?
ନା ନା ଶୋଇନି ଶୋଇବି ଆଉ।
ନା ମ ମୁଁ ପଚାରୁଥିଲି । ବୁଝିପାରିଲ କାଲି ନୁହେଁ ଆମର ଦୁଇ ତିନି ତିନି ଦିନ ପରେ- କୋଉ ଗୋଟେ ପରୀକ୍ଷା ଅଛି ଉଁ ସେଥିପାଇଁ ମୁଁ ଆପଣଙ୍କୁ କଲ କରିଦେଲିି ଯେ ବହୁତ ବିଳମ୍ବରେ। ବୁଝିପାଇଲେ କାହିଁକି ନା- ମୁଁ ଆପଣ କୁ ପଚାରିବାକୁ ଚାହୁଁଛନ୍ତି ଯେ ଆମର କେତୋଟି ବାର ମାସ ଅଛି? ଯଦି ଆପଣ ବହୁ ଓଡିଆରେ ଜାଣିଥିବେ ମତେ କହିପାରିବେ ଟିକେ? ମୁଁ ଜାଣିଅଛି କିଛି କିଛି ଟା ଶୁଣନ୍ତୁ? ମୁଁ ଅଳ୍ପ କିଛି ଟା ଜାଣିଅଛି ଯେମିତି ବୈଶାଖ ଜ୍ୟେଷ୍ଠ ଆଷାଢ ଶ୍ରାବଣ ଆଉ ତାପରେ କିଛି ଜାଣି ନାହିଁ ବୁଝିପାଇଲେ। ଯଦି ଆପଣ ମତେ କହିପାରନ୍ତି ତାହେଲେ ଆପଣଙ୍କ ଉପରେ ମୁଁ ଚିର ଉପକୃତା ହେବି।
ହଁ ହଁ ମୁଁ କହୁଛି ଶୁଣ ଆମ ଓଡିଆରେ ବାରଟି ମାସ ଅଛି। ବୁଝିଲେ ମାସ ଆରମ୍ଭ ହେଲା ବୈଶାଖ
ହଁ।
ବୈଶାଖ ଜେଷ୍ଠ ଆଷାଢ ଶା ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତ୍ତିକ ମାର୍ଗଶିର
ହଁ ହଁ।
ହଁ ଫା ସର୍ବ ମୋଟରେ ବାରଟି ମାସ।
ମାସ ହଁ।
ଆଉ ଋତୁ ଛଅଟି।
ଊତୁ ଋତୁ ତ ହଁ ଋତୁ ଛୁଆଟି କୁହନ୍ତୁ?
ବର୍ଷା
ହାଲୋ।
ସର ବସନ୍ତ ଛଅଟି ଋତୁ ଅଛି।
ଶୁବା ଶୁଭା ଗଲାଣିି ଭଲରେ? ଆଉଥରେ କୁହନ୍ତୁ?
ଅ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଛଅ ଗୋଟି ଋତୁ ଅଛି।
ହଁ ମୁଁ ଏଇଟା ଖାତାରେ ଲେଖିଦେବି ମତେ ପରୀକ୍ଷା ଦେବାର ସହଜ ହବ। କାହିଁକି ନା ମୋର ମୁଁ ଯେହେତୁ କିଛି ମାତ୍ରାରେ ଇଂଲିଶ ଇଂରାଜୀରେ ପାଠ ପଢିଥିଲି। ସେଥିପାଇଁ ମୁଁ ଓଡିଆ ଭାଷା ଓଡିଆରେ ଆମର ଯୋଉ ମାସ ପଢିଥିଲି କିମ୍ବା ସପ୍ ଲାଗୁଚି ଏବେ ଏବେ ସେ କଣ ଆଗ୍ କଣ କହିଲି ଏବେ ଆପଣ?
ବାରସଶ୍ ବାରଟି ମାସ ଆଉ ଛଅଟି ଋତୁ।
ଛଅଟି ଋତୁ ଆପଣ ଯୋଉ କହିଲେ ମୁଁ ପଢିଥିଲି ବାରଟି ମାସ ବି ପଢିଥିଲି। ମୋର ଯେହେତୁ ବୋହୁତ ବର୍ଷ ହେଲାଣି ପଢିଥିଲି। ମୋ ମନ ନଥିଲା ସେଥିପାଇଁ ମୁଁ ପଚାରିଲି ମୁ କହିଲି ଭଗିନୀକୁ ପଚାରିଲି ସିଏ ତ ଓଡିଆ କାଳେ ପଢିଚନ୍ତି ସବୁ ଛୋଟ ରୁ ବଡଜାଙ୍କେ। ଓଡିଆରେ ପଢଛନ୍ତି ଇଂରାଜୀ ପର୍ଯ୍ୟନ୍ତ ତାଙ୍କୁ ଭଲ ଆସେ ସେଥିପାଇଁ ମୁଁ ପଚାରିଲି ଭଗିନୀ ମୁଁ ଆପୁଣୁ କଲ୍ କରିଦେଲୁନି ଭଗିନୀ କଲ୍ କରି ପଚାରେ ଭଗିନୀ ମତେ ଯଦି କହିଦେବେ ମୋ ମୋ ମୋ ପରବର୍ତ୍ତୀ ଯୋଉ ଆସିବ।
ଯିବ ନା
ମନ ରହିବ ତ ମନ ରହିବ ପରବର୍ତ୍ତୀ ଜଉ ଆସୁଥିବା ମୋ ଯୋଉ ପରୀକ୍ଷାଟି ତମର ଭଲ ମାର୍କରେ ରଖିପାରିବି ବୁଝିପାଇଲ। ଭଲ ମାର୍କ ଯଦି ରଖିବି ଆଉ ମୋ ଘର ଲୋକ ଖୁସି ହେବେ ମୋ ବା ବାପା ମା ଖୁସି ମୋ ଭାଇ ଭଉଣୀ ଖୁସି ହେବେ ଯେହେତୁ ନା। ଉ ପିଲାଟାକୁ ବୋହୁତ କଷ୍ଟରେ ପାଠ ପଢେଇଚନ୍ତି ସେ ଭଲ ନମ୍ବର ରଖିକି ପାସ୍ କରିଅଛି। ସେଥିପାଇଁ ସେଥିପାଇଁ ସେ ବୋହୁତ ଖୁସି ହେବେ। ଆଉ ଯଦି ମୁଁ ଭଲ ନମ୍ବର ରଖି ପାସ୍ କରିବି କିମ୍ବା ମୋ ପରୀକ୍ଷାରେ ବହୁତ ଭଲ ହବ। ଆପଣଙ୍କୁ ଧନ୍ୟବାଦ ବି ଦେବି ବହୁ କୋଠି କୋଟିର ଧନ୍ୟବାଦ ଦେବି। ଆପଣ ସେମିତି ଭଲ ପାଠ ପାଠ ପଢିକି ଆଗକୁ ବଢି ଚାଲନ୍ତୁ ଆପଣ ଭାଇ ଭଉଣୀକୁ ଭଲରେ ପାଠ ପଢେଇ ଚାଲନ୍ତୁ।
ଆଉ ଆଉ ଗୋଟେ କଥା ପଚାରିଥିଲି ପଚାରିଥାନ୍ତି ସ ପ୍ତସୀ ମଣ୍ଡଳର ଆମର ଯୋଉ ସାତଟି ସାତ ଗୋଟି ତାରା ଅଛି ଜାଣିଛନ୍ତି କି ତା କଣ
ନାଇଁ ନାଇଁ ନାଇଁ ସେଟା ବି କହିଦେବୁ ଯଦି ଆଉ ଭଲ ହବ।
ଦେଖନ୍ତୁ ସା ସପ୍ତଷୀ ମଣ୍ଡଳ ଆମର ହ ପଡେ କୋଉ ଦିଗରେ ଉତ୍ତର ଦିଗରେ।
ହ।
ବୁଝିଲେ ଉତ୍ତର ଦିଗରେ। ସାତ ଗୋଟି ତାରା ପଡେ। ଦେଖନ୍ତୁ ଗୋଟେ କଥା ମନେ ରଖନ୍ତୁ ସବୁବେଳେ ହଁ।
ନା ଦିଗ ତ ଆମର ଚାରିଟା ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ନାଇଁ।
ହଁ।
ହଁ ଠିକ କହିଲି ତାହେଲେ ମୁଁ। ଆଉ କୁହନ୍ତୁ।
ଦେଖନ୍ତୁ ଆମର ଗୋଟେ ଓଡିଆରେ ଗପ ଅଛି। ସପ୍ତଷିମଣ୍ଡଳ ଯୋଉ ସାତ ଗୋଟି ତାରା ସେଟା ଆମର କୋଉ ଉଁ କ୍ଷେତ ଆମର ଗୋଟେ ବ ଭଲ ବ୍ୟବହାର ଆସେ କେତେବେଳେ ଯଦି ଆପଣ କୋଉଠି ଗୋଟେ ହଜି ଯାଇଛନ୍ତି କି ଗୋଟେ ବଣ ହଜିଯାଇଛନ୍ତି କି କୌଣସି ଗୋଟେ ଭୁଲ ଜାଗାକୁ ପଳେଇଛନ୍ତି। ତ ଆପଣ ଜାଣିପାରୁନାହାନ୍ତି କୋଉ ଦିଗକୁ। ଯଦି ଆପ ଆପଣ ପୂର୍ବ ଦିଗକୁ ପୂର୍ବ ଦିଗକୁ ଯିବାକୁ ଚାହୁଁଛନ୍ତି କିନ୍ତୁ ଆପଣ ଜାଣି ପାରୁନାହାନ୍ତି କି କୋଉ ଦିଗଟା କୋଉ ପଟ କିନ୍ତୁ ଆପଣ ଜାଣିଛନ୍ତି ଯେ ସପ୍ତ ମଣ୍ଡଳର ସପ୍ତଷୀ ମଣ୍ଡଳ ଟା ଆମର ପଡେ ଉତ୍ତର ଦିଗରେ। ଯଦି ଦେଖିବେ ଉତ୍ତର ଦିଗରେ ସପ୍ତ ସପ୍ତସି ମନ୍ ଯଦି ଦେଖିବେ ସପ୍ତଷୀ ମଣ୍ଡଳ ମଣ୍ଡଳ ତାରା ଗୋଟେ ପଡିଛି ଯୋଉଟା କି ଗୋଟେ ଏକ ପ୍ରଶ୍ନ ବାଚି ଚିହ୍ନ ଭଳିଆ ହୁଏ।
ହଁ।
ହେଲା ତ ସେଇ ଆଡକୁ ମୁହଁ କରି ଛିଡା ହେଇଯିବେ।
ହଁ।
ଦି ହାତ ବାମ ଡାହାଣ ହାତକୁ ମେଲା କରିଦେବେ ଖୋ ବା ଖୋଲା କରିଦେବେ। ତ ଦେଖିବେ ତ ଦେଖିବେ ଯେତେ ଉ ସାମ୍ନାରେ ରହିଲା ସପ୍ତଶୀ ମୁଣ୍ଡଳ ତାରା ମାନେ ଉତ୍ତର ଦିଗ। ତା ପଛଟା ରହିବ ମାନେ ଆପଣ ମୁଣ୍ଡ ପଛପଟ ଟା ରହିବ ମୁଁହ ପଛପଟା ପଛ ମୁଣ୍ଡ ପଛଟା ରହିବ ଦକ୍ଷ୍ ଉ ଦକ୍ଷିଣ ଦିଗ।
ହଁ ବୁଝିପାରିଲି କୁହନ୍ତୁ।
ହାତଟା ରହିବ ପଶ୍ଚିମ ଡାହାଣ ହାତଟା ରହିବ
ଶ୍ ଉ ପୂର୍ବ।
ହଁ କୁହନ୍ତୁ ହଁ ବୁଝିପାରିଲି।
ତାର ସପ୍ତଶି ମଣ୍ଡଳ ତାରା ଗୋଟି ସାତ ଗୋଟି ହେଲା କ୍ରତୁ ପୁଲହ ପୁଲସ୍ତ୍ୟ ଅତ୍ର୍ରୀ ଅଙ୍ଗିରା ବୈଶିଷ୍ଟ୍ୟ ମରିଚ।
ମୁଁ ଏ ପଢିଥିଲି ମୋର ଅବଶ୍ୟ ମନ ନାହିଁ।
ହଁ ସପ୍ତସ ମଣ୍ଡଳ ତାର ସାତ ଗୋଟିଏ ଅଛି। ବଶିଷ୍ଠ୍ୟ ଅଅଙ୍କ ପାଖରେ ଆଉ ଗୋଟେ ଛୋଟ ତାରାଟି ପଡେ ସେଟା ହେଲା ତାଙ୍କ ତା ନାଁ ହେଲା ଅରୁନ୍ଧତି। ବୁଝିଲେ? ଆଉ ଏଇ ଯୋଉ ସପ୍ତଶିମଣ୍ଡଳର ସାତ ଗୋଟି ତାରା ଅଛି ଯୋଉଟା କି ପ୍ରଶ୍ନବାଚି ଚିହ୍ନ ପରି ଦେଖାଯାଏ ସେଟା ସାତଟି ଋଷିଙ୍କ ନାମରେ ନାମିତ ହେଇଛି।
ହଁ କୁହନ୍ତୁ ବୁଝିଚି ବୁଝିଚି।
ହ ଜାଣିପାରିଲେ ତ?
ହଁ ବୁଝିଲି ଆଉ ଆପଣ ଯୋଉ କୁହନ୍ତି ଆପଣ ବୋଧେ ହଁ ବହୁତ ବର୍ଷ ତଳେ ପାଠ ଉରା ପଢିଥିଲେ? ଏପର୍ଯ୍ୟନ୍ତ ବି ଆପଣ କେମିତି ମନ ପାଉଚି ସେ ସେ କହିଦେବେ ଆପଣ କେମିତି ମନେ ରଖି ପାରୁଚନ୍ତି ତାହେଲେ ମୁଁ ସେଇ ପ୍ରକାରରେ ପାଠ ପଢ଼ିକି ମନେ ରଖିବି ଯେ ଏଇ ଓଡିଆ ଶବ୍ଦ ମୋର କାଳ କାଳ ଯାଏ କେମତି ମନ ରହିପାରିବ।
ନାଇଁ ନାଇଁ କଣ କରିବେ ନା ଶୁଣନ୍ତୁ ଯେତେବେଳେ ପାଠ ଟାକୁ ପଢିବେ ସେତେବେଳେ ମନ ଧ୍ୟାନ ଦେଇ ପାଠ ପଡିବେ ନା କି ୟାଡୁ ସାଡୁ କ ଥା ଭାବିବେ ଆଡୁ ଛାଡୁ କଥା ଶୁଣିବେ। ମନ ଧ୍ୟାନ ଦେଇ ପାଠ ପଢିବେ ଆଉ ପଢିବା ସମୟରେ ପାଠ ଯେତିକି ପଢ଼ିବେ ସେତିକି ଥର ଲେଖିବେ। ତା ଦ୍ଵାରା କଣ ହବ କି? ତମ ମୁଣ୍ଡରେ ସେ ଜିନିଷ ଟା ସବୁବେଳେ ପାଇଁ ରହିଯିବ। ଯେମିତି ଦେ ଖନ୍ତୁ ଆପଣଙ୍କ ଅ ଆ ସହେ ଥର ପଡିବା ପଡୁଚି କି? ଆପଣ ଛୋଟ ବେଳୁ ପଢୁଚନ୍ତି। ତ ସେଇଟା ଜୀବନ ଯା ତ ସେମତି ଯଦି ଆପଣ ଯଦି ଭଲରେ ପଡିବେ ମନ ଧ୍ୟାନ ଦେଇକି ପଢିବେ ତାହେଲେ ସେଟା ବି ସବୁବେଳ ପାଇଁ ମନେ ରହିବ ନା?
ହଁ ବୁଝିପାଇଲି। ଆପଣଙ୍କୁ ଧନ୍ୟବାଦ ଦବାର ଦବା ଦେବି ଯେ କାହିଁକି ନା ଆପଣ ବାପା ମା ଆପଣଙ୍କୁ ବହୁତ ଭଲ ଶିକ୍ଷା ଦେଇଛନ୍ତି ଆପଣ ଯାଆ ସ ଏତେ ଭଲ ରହୁଚନ୍ତି ବି ଆପଣ ଯାହାକୁ ଭଲ ଚିହ୍ନିଚନ୍ତି ଆମର ତାକୁ ମଧ୍ୟ ବହୁତ ଭଲ ଶିକ୍ଷା ଦଉଚନ୍ତି। ତ ଆପଣ କହୁନାହାନ୍ତି ଯେ ମୁଁ ଶିଖିଚି ମାନେ ଅନ୍ୟ କହାକୁ ଶିଖେଇବିନି। ଆପଣ କହୁଚନ୍ତି ଏହା ଯେ ମୁଁ ଶିଖିଚି ମାନେ ସମସ୍ତଙ୍କୁ ଶିଖେଇବି। ଯାହାର ଆବଶ୍ୟକତା ମୁଁ ତାକୁ ଶିଖେଇବି।
ହଁ ଦେଖନ୍ତୁ ଶିକ୍ଷା ଦାନ ମହା ପୁଣ୍ୟ। ଶିକ୍ଷା ଯଦି କେବେ କାହାକୁ ଦେବେ ସେଟା କେବେ ସରିବନି। ଅଲଗା ଜିନିଷ ଯାହାବି ଆପଣ ଦାନ କରନ୍ତୁ ସେ ଆପଣଙ୍କ ପାଖରେ ସରିଯିବ ଯଦି ଆପଣ ପଇସା ଅ ଛି ଦାନ କରିଦେବେ ଆପଣ ପାଖେ ସରିଯିବ। ଶିକ୍ଷା ଗୋଟେ ଏମିତି ଜିନିଷ ଯାହା କେବେ ବିି ସରେ ନାହିଁ। ମାନେ ଉମ୍ ଆପଣ ଦେଖନ୍ତୁ ମଣିଷ ଜନ୍ମ ନିଏ ଯେତେବେଳେ ତା ତା ପାଖରେ କିଛି ନଥାଏ ସେ ଖାଲି ହାତରେ ଆସିଥାଏ। ଆଉ ଗଲାବେେଳେ ବି ଖାଲି ହାତରେ ଯାଏ ହେଲେ ତାର ଧନ ସମ୍ ଯାହା ବି ସେ କିଛି ଥାଏ ସେ ସବୁ ଏଇଠି ଛାଡିଯାଏ। କେବଳ ନିଏ କଣ? ତା ସହିତ ଯୋଉଟା ଥାଏ ଶିକ୍ଷା, ଯୋଉଟା ସେ ଶିଖିଥାଏ ଯୋଉଟା ସେ ଭଲ ଗୁଣ ଥାଏ। ଯୋଉଟା ଅ ସେ ସମସ୍ତ କିଛି ଦେଇଥାଏ। ଲୋକଙ୍କୁ ଆଉ ଜ୍ଞାନ ଟା ହିଁ ସେ ସେବଳି ନେଇକି ଯାଏ, ସେଇଥିପାଇଁ କଥା କଥାରେ ଅଛି ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢେ।
ହଁ ଆପଣ ଯୋଉ କହିଲେ ଠିକ କହିଲେ, ଆଉ ମୁଁ ବି ଶୁଣିଛି ଆପଣ ଯୋଉ କଥା କହିଲେ ସେଇ ସେଇ ଇଏରେ ଗୋଟେ ଢଗ ଅଛି ଯେ, କେହି ରହିବି ରହି ନାହିଁ ରହିବେ ନାହିଁ ରେ ଭବରଙ୍ଗ ଭୂମି ତଳେ। ସର୍ବ ନିଜେ ନିଜେ ଅଭିନୟ ସାରି ବାହୁଡିବେ କାଳ ବଳେ, ବୁଝିପାରିଲେ? ଏଇ ଦୁନିଆରେ କେହି ରହିନାହାନ୍ତି ବା କେହି ରହିବେନି, ହେଲା। ଏଇ ଏଇ ଦୁନିଆ ପ୍ରଭୁ ଠାକୁର ପଠେଇଛନ୍ତି ଏ ଦୁନିଆ ନିଜ ନିଜ ନିତ୍ୟ କମ ପାଇଁ ନିଜ ନିଜ କର୍ମ ପାଇଁ, ପଠିଛନ୍ତି ଇଏ ଏଇ କର୍ମ କରିବ ଏଇ କର୍ମ କରି ଆକୁ ଏଇ ଫଳ ମିଳିବ, ବୁଝିପାରିଲେ ଆଉ କେହି ଦୁନିଆ ରହିନାହାନ୍ତି ସ ସବୁ ନିଜ ନିଜ ନିତ୍ୟ କର୍ମ ସାରିକି, ନିଜ ନିଜ ବାଟରେ ପଳେଇଛନ୍ତି। ସିଏ ଗଲା ବେଳେ ତାଙ୍କର ଘର ଲୋକ ବହୁତ କାନ୍ଦୁଛନ୍ତି, କିଏ ଅସୁବିଧା ପର୍ଯ୍ୟନ୍ତ କିଏ କେତେ ବହୁତ ଅସୁବିଧା ସମ୍ମୁଖୀନ ହେଉଥିବା ସତ୍ତ୍ୱେ ବି କେତେ କେତେ ଲୋକ ଏମିତି ଯାଉଛନ୍ତି ଯେ, ତାଙ୍କ ଘର ସଂସାର ପୁରା ବୁଡି ଯାଉଛି। ବୁଝି ପାଇଲେ?
ହଁ ହଁ।
ହୁଁ। ଠାକୁରଙ୍କର କେତେ ନୀଳା, ଆପଣ ଜମା ବୁଝି ପାରିବେନି କି ଜାଣି ପାରିବେ ନାହିଁ। ବୁଝିପାଇଲେ?
ହଁ ସେଇଟା ତ ଆପଣ ଠିକ କହିଲେ।
ହଁ ଆଉ କୁ କୁ କୁ କୁ କହୁନାହାନ୍ତି କଣ ଆପଣ କଣ କହୁଥିଲେ।
ନା ମୁଁ ସେଇ କଥା କହୁଥିଲି ମୁଁ କହୁଥିଲି ଯେ ଆପଣଙ୍କ ମୋର ଭଲ ବାର୍ତାଳାପ ଚାଲିଛି, ଆଉ ଏଇଟା ଶ୍ ପିଇଲା ସରିଲା ପରେ ଆଉ ଗୋଟେ ମଧ୍ୟ ମୁଁ କରିବି, ଯୋଉଟା କି ଆପଣ ମୋର ଭଲ ବାର୍ତ୍ତାଳାପ ଗୋଟେ ଆଉ ଗୋଟେ ବିଷୟରେ ପକେଇବା।
ନାଇଁ ନାଇଁ ମୁଁ ଆଉ ତ ନାଇଁ ନାଇଁ ମୁଁ ଆଉଥର କରିଦେଲେ ଦୁଇ ଥର ମୋର ହେଇଗଲେ, ସେ ଯୋଉ ମୋ ଭାଇଟା ଅଛି ମୁଁ ଯାହାର କରୁଛି ତାର ବି କିଛିଟା ହେଇଯିବ, ତାର ଜମା କିଛିଟା ହେଇନି ମୁଁ ଖାଲି ସମସ୍ତଙ୍କର ସମସ୍ତେ ମତେ କରୁଛନ୍ତି ମୁଁ କାହା କରୁନାହିଁ, ବୁଝିପାରିଲେ? ମୁଁ ସେଥିପାଇଁ ଆପଣଙ୍କୁ କହିଦଉଛି ମତେ ଏଥି କରିବା କଥା କହୁଛନ୍ତି ଆଜି ମୁଁ କହୁଛି ଯେ ତାର କିଛି ହୋଇନାହିଁ, ଯେ ତାର ବହୁତ ଦିନ ହେଲାଣି ତମଠୁ। ବୁଝିପାରିଲେ, ସେଥିପାଇଁ ମୁଁ କହୁଛି ମୁଁ ଆଉ ଦିନେ ଦୁଇ ଦିନ ଯଦି ଆପଣଙ୍କ ସହିତ କରିଦେଇ ସାରିଦିଏ ଆପଣ ବି କରିପାରିବେ ଆପଣଙ୍କର ବି ଟାଇମ ସମୟ ରହିବ।
ହଉ ସମୟ ହେଇଗଲେ ଆଉ ଥରେ କାଟିକି କରନ୍ତୁ।